ହ୍ୟାଲୋ।
ହଁ ମ୍ୟାଡ଼ାମ ଶୁଭୁଛି?
ହଁ ମ୍ୟାଡ଼ାମ୍ ନମସ୍କାର।
ହଁ ମ୍ୟାମ୍ ନମସ୍କାର।
କଣ କରୁଥିଲ?
ଇ ବସିଛି। ଅ ଆଉ ଟିକେ ପରେ ପଢିବେ ଆଉ ଆପଣ?
ଆପଣ କଉଥିପାଇଁ ପଢ଼ୁଛନ୍ତି?
ମୋର ମାନେ ଇଣ୍ଟର୍ନସିପ ଅଛିତ ପ୍ରୋ ତାର ପ୍ରୋଜେକ୍ଟ କ୍ରିଏଟ୍ କରୁଛି ମତେ
ଆପଣ ଯଉ ପ୍ଲସ୍ ପ୍ଲସ୍ ଥ୍ରୀ ସେଖେଣ୍ଡ ଇୟର କି ଏଟା?
ହଁ ସେକେଣ୍ଡ ଇୟର ସରିଲା ଏବେ ଫାଇନାଲ ଇୟର ଷ୍ଟାର୍ଟ ହବ।
ଓହୋ ଆପଣଙ୍କ ଅନର୍ସ କଣ ଥିଲା ମ୍ୟାଡ଼ାମ୍?
ମୋର ବଟନୀ।
ବଟନୀ।
ହଁ।
ଓହୋ ବଟନୀ ଗୋଟେ ଅଛି ସବଜେକ୍ଟ?
ହଁ।
ମ୍ୟାଡ଼ାମ ମୁଁ ତ ଜାଣିଛି ଏଜୁକେସନ୍ ଅଲଗା ଇ କିଛି ବି ଥାଏ ମୋର ଏଜୁକେସନ ଥିଲା ତ ଆପଣଙ୍କର ବଟନୀ ମୁଁ ଶୁଣିକି ମୋତେ ଚାଲି ମୁଁ ଜାଣିନି ସାଇନ୍ସ ସେଟା ଓ ଆଛା।
ହଁ ହଁ ହଁ ହହ। ଆଚ୍ଛା ସେଇଟା ବାୟୋଲୋଜିର ଗୋଟେ ପାର୍ଟା ଆଉ ଆଁ। ମାନେ କେବଳ ଗଛପତ୍ର ବିଷୟରେ ପଢିବାରେ ଅଛି।
ଓହୋ ମୁଁ କହିନି ମ୍ୟାଡ଼ାମ୍ ଆପଣ ମାନେ ଗାଧେଇ ଖାଇସାରିଲେଣି?
ହଁ କେବ ଓଲ୍ଲି ବ୍ରେକ୍ ଫାଷ୍ଟ କରିଛି, ଆଉ ବାକି ଲଞ୍ଚ ତ
ହଁ ମୁଁ ଏବେ ଜଷ୍ଟ ମାନେ ଗାଧେଇକି ଜଷ୍ଟ ଆସିଲି। ଏବେ ବସିଚି ଆଉ ଖାଇଥିଲି ଆକ୍ଚୁଲି ହଁ ଭଣ୍ଡା ଖାଇଥିଲି। ଯ ଅମୃତଭଣ୍ଡା।
ହଁ ପାଚିଲା?
ହୁଁ ହୁଁ।
ଉଁ ହୁଁ।
ସେଟା ଖାଇଥିଲି। ଆଉ ମ୍ୟାଡ଼ାମ୍, ଆଉ ଆଉ ସବୁ ଭଲ ଆପଣଙ୍କ ଘରେ ସମସ୍ତେ ଭଲ ଅଛନ୍ତି।
ହଁ ସମସ୍ତେ ଭଲ ଅଛନ୍ତି ଆପଣଙ୍କ ଘରେ?
ହଁ ଆମ ଘରେ ବହୁତ ଭଲ ଅଛନ୍ତି। ମ୍ୟାଡ଼ାମ ଆପଣଙ୍କ ପାଖରେ ମାନେ ଛୁଆ ପିଲା ଆପଣଙ୍କ ଘର ପାଖରେ ଆସନ୍ତି ଆପଣଙ୍କ ଘରକୁ। ଛୁଆ ମାନେ ଯୋଉ କାହା ପା ଖ ଆଖ ଭାଉଜ ହେଲା ଖୁଡ଼ି ହେଲା ତାଙ୍କ ପୁଅ ଝିଅ ଆସନ୍ତି ଆପଣଙ୍କ ଘରକୁ।
ହୁଁ ଏବେ ତ କେହି ଛୁଆ ନାହାଁନ୍ତି କାରଣ ଆମ ପଡିଶା ଘର ପାଖରେ ଛୁଆ ଅଛନ୍ତି। ବାକି ଏବେ ସମର ଭେକେସନ ଚାଲିିନି କି? ସବୁ ଗାଁକୁ ପଳେଇଛନ୍ତି ଆଉ।
ଆଛା।
ହୁଁ ଆପଣଙ୍କ ଛୁଆ ଅଛନ୍ତି କି?
ଆଜ୍ଞା ମ୍ୟାଡ଼ାମ ମୁଁ ଆମ ଘରେ ଯୋଉ ଆକ୍ଚୁଆଲି ରୁହେ, ଆମ ଘରେ ଆକ୍ଚୁଆଲି ଦୁଇ ଦ ମାନେ ମୁଁ ବଡ଼ ବା ମାନେ ବଡ଼ ବାପାଙ୍କ ପୁଅର ମାନେ ମୋ ଭାଇର ଆକ୍ଚୁଆଲି ଝିଅ ପୁଅ ଛୁଆଟେ ମାନେ ଦିଟା ଛୁଆ ଆକ୍ଚୁଆଲି ଅଛନ୍ତି, ଗୋଟେ ପୁଅଟେ ଗୋଟେ ଝିଅ ଟେ ପୁରା ଛୁଆଛୁଆ ମାନେ ବର୍ଷ ବର୍ଷ କର ସେ ମାନେ ହେ ବର୍ଷ ଏବେ ଜଷ୍ଟ ହେଲା ତାଙ୍କ ବର୍ଷ ହେଇଯାଇଛି। ବହୁ ଛୁଆଟା ମାନେ ସବୁବେଳେ ମାନେ ଆସୀବେ ମାନେ ଘରକୁ ମାନେ ବହୁତ ଭଲ ଲାଗେନି, ଛୁଆଙ୍କ ସାଙ୍ଗରେ ଖେଳିବା ପାଇଁ ବହୁତ ଭଲ ଲାଗେ। ତ ତାପରେ ପାଞ୍ଚ ଛଅ ବର୍ଷର ଛୁଆ ବି ଦୁଇଟା ଅଛନ୍ତି। ଝିଅମାନେ ସେମାନେ ଫୋନ୍ କରିକି ଡେଲି ଭିଡ଼ିଓ କଲ୍ କରିକି ଉଁ କୋଉଦିନ ଆସିବୁ ଇଏ ସିଏ ପଚାରୁଛନ୍ତି ମାନେ ବହୁତ ଖୋଜୁଛନ୍ତି। ଛୁଆମାନେ ମୋ ସାଙ୍ଗରେ ବହୁତ ଖେଳନ୍ତି, ବହୁତ ମିଶନ୍ତି, ଆଉ ମୁଁ ବି ବହୁତ ମିଶିଯାଏ ଛୁଆଙ୍କ ସାଙ୍ଗରେ। ଆ ଛୁଆଙ୍କ ସାଙ୍ଗରେ ବି ଖେଳିଲେ ଟାଇମ ସ୍ପେଣ୍ଡ କଲେ ବି ଭଲ ଲାଗେ ନା।
ହଁ।
ହୁଁ ତ ମୋତେ ବହୁତ ଭଲ ଲାଗେ ଛୁଆଙ୍କ ସାଙ୍ଗରେ ଆକ୍ଚୁଆଲି ଟାଇମ ସ୍ପେଣ୍ଡ କରିବାକୁ।
ଆଚ୍ଛା।
ଆ ମ୍ୟାଡ଼ାମ ଆପଣ ମାନେ କଣ ଆପଣ ଖେଳିବାକୁ ଆପଣଙ୍କୁ କଣ ଭଲ ଲାଗେ? ଆପଣ କେବେ ଖେଳିଛନ୍ତି କିଛି ମାନେ ଗେମ୍? ଭୋଲି ହେଲା କି କିଛି ବି ଆପଣ ସ୍କୁଲ ଟାଇମ୍ ରେ କିଛି ବି ଖେଳିନାହାନ୍ତି।
ହଁ ଆ ମୁଁ
ତୁମର ଆସିକି ଶିଖାନ୍ତି ନା ସ୍କୁଲ୍ ଟାଇମ୍ରେ ଆସିକି ଆମକୁ ଶିଖାଯାଏ, ତ ମୁଁ ସେଇଟା ପଚାରୁଛି ଆପଣ ଶିଖିନାହା ମାନେ କିଛି ବି ଖେଳନ୍ତି ନା ଖେଳନ୍ତିନିଁ।
କଣ ଶିଖା ହଉଥିଲା ଆପଣଙ୍କ ସ୍କୁଲ ରେ।
ଆମର ଭଲି ଶିଖାଯାଏ, ଯୋଉ ପିଟି ସାର୍ ରୁହନ୍ତି ଯୋଉ ଶିକାନ୍ତି। ଆମେ ଗମେଣ୍ଟରେ ପଢୁଥିଲୁ ନା ଗମେଣ୍ଟରେ କଣ ପ୍ରାଇଭେଟ୍ରରେ କଣ ଆଜିକାଲି ସବୁ ଆମେ ଆମ ଟାଇମରେ କିନ୍ତୁ ଆମେ ଗମେଣ୍ଟରେ ପଢ଼ୁଥିଲୁ, ତ ସେଠି ସି କାଯାଏ ନା ଭଲିବଲ୍ ହେଲା କି କିଛି ବି ଏମିତି।
ହଁ ସେମିତି କିଛି ଆମ କ ସ୍କୁଲ ରେ ଶିଖା ହଉନଥିଲା।
ଆଜ୍ଞା।
ହଁ ବା ବାକି ବୋଧେ ଅ ଦୌଡ଼ ଆଉ କବାଡି ହଉଥିଲା ମ୍ୟାଚ। ମାନେ ଆମ ସ୍କୁଲ ପ୍ରାୟ ପାଠ ପଢା ଉପରେ ହିଁ ଫୋକସ କରୁଥିଲେ, ଏତେ ମାନେ ଗେମ୍ ହରିକା କେହି ଦେଖୁ ନଥିଲେ କାହିଁକି କେଜାଣି ମୁଁ ବି ଜାଣିନି।
ଆଚ୍ଛା।
ହଁ ବାକି ମତେ ବାଡମିଣ୍ଟନ ଖେଳିବାକୁ ଭଲ ଲାଗେ।
ବ୍ୟାଡମିଣ୍ଟନ ମ୍ୟାଡାମ ମୁଁ ବି ଖେଳେ ମାନେ ବ୍ୟାଡମିଣ୍ଟନ ଆମେ ଗାଁ ରେ ଆକ୍ଚୁଲି ଦି ତିନି ଜଣ ଝିଅ ମିସିକୀ ଖେଳୁ। କିନ୍ତୁ ମୁଁ ସ୍କୁଲ ଅକ୍ଚୁଆଲି ଭଲ ଶିଖା ଯାଏ, ମୁଁ ବହୁତ ବଢିଆ ଖେଳେ କିନ୍ତୁ ମେନ୍ କଥା ହଉଛି ସେ ଯୋଉ କହିଲେ ବାହାରକୁ ଯିବାର ଅଛି ଏଇଟା ସେଇଟା ଆମ ଘରେ ଆକ୍ଚୁଲି ଆଲାଓ ଦେଲେନି ସେଥିପାଇଁ ମୁଁ ଗଲିିନି ତାପରେ ଏବେ ଡ୍ରେସ୍ ସାଡ଼ଗଲାଣି ଏବେ ଆଉ କିଛି ବି ମୁଁ ଖେଳୁନି ଆଗରୁ ଛୁଆ ଟାଇମି ମାନେ ସ୍କୁଲ ଟାଇମରେ ବହୁତ ଖେଳ ମାନେ ନବମ ଦଶମ ଟାଇମରେ। ନାଇନ୍ ଟେନ୍ କ୍ଲାସରେ ବହୁତ ମୁଁ ଖେଳେ।
ଆଜ୍ଞା ମୁଁ ବି ବ୍ୟାଡମିଟନ ଦି ବର୍ଷ ହେଲାଣି ଖେଲିନି କାରଣ ଆମ ଘରେ ସିପ ସିପଟି ହେଇଗଲା ନା ଏଇଠି କେହି ମାନେ ଏମିତି ଖେଳୁନାହାନ୍ତି। କି ମତେ ବି ଖେଳିବାକୁ ଭଲ ଲାଗୁନି ଏମିତି।
ନା ମାନେ ଦି ତିନି ଜଣ ହେଲେ ମିଶିଗଲେ ହଁ ମିଶିଲା ସବୁବେଳେ ବସା ଉଠା କଲ ହଁ ଚାଲ ଖେଳିବା ଏଇଟା ସେଇଟା ଇଚ୍ଛା ଆଉ। ଆଉ ଏକୁଟିଆ କଣ ଖେଳିବ ନହେଲେ ଆଉ ଜଣେ ବି ଦି ଜଣ ମେ ପତ୍ର ହେଇଗଲେ ବି ଖେଳିବ ବ୍ୟାଡ଼ମିଣ୍ଟନଟା ତ ଦୁଇଜଣ ହେଲେ ହେଇଯିବ।
ହୁଁ ହଁ ଏଇଠି ବି ଫ୍ରେଣ୍ଡ ଅଛନ୍ତି ମୋର କିନ୍ତୁ ଏତେ ପାଖାପାଖି ନାହାନ୍ତି। କି ବ୍ୟାଡମିଣ୍ଟନ ଖେଳି ବାକୁ ଡାକି ଦେଲେ ପଳେଇସିବେ ଟିକେ ଦୂର ଅଛନ୍ତି। ହଁ ମାନେ ଥ୍ରୀ ଟୁ ଫୋର୍ କିଲୋମିଟର ଡିଷ୍ଟାନ୍ସରେ ଅଛନ୍ତି।
ଆଜ୍ଞା ମ୍ୟାଡ଼ାମ୍।
ଆଉ ସେମାନଙ୍କ ଘରେ ତ ଛାଡିବେନି ଓନ୍ଲି ବେଡମିଣ୍ଟନ ଖେଳିବା ପାଇଁ। ତ ପାର୍କ ଫାର୍କ ଯାଇକି ବୁଲିକି ଆସିଛୁ ଆଉ ସରି ଇଭିନିଂ ଟାଇମ ରେ ହିଁ। ସେଇଟା ବି ଟାଇମିଙ୍ଗ ଆମକୁ ଘରେ କହିବାକୁ ପଡିବ ନହେଲେ ଦଶଥର କଲ୍ ଆସିବ।
ଆଚ୍ଛା ହଁ ମ୍ୟାଡ଼ାମ ମାନେ କଣ କହିଲି? ଭଲିବଲ୍ଟା ଆକ୍ଚୁଆଲି ମାନେ ଭଲିବଲ୍ ଭଲ ଲାଗେ ଆଉ କଣ ବ୍ୟାଡ଼ମିଣ୍ଟନ ବି ବହୁତ ଭଲ ଲାଗେ। ଆପଣଙ୍କୁ ତ ବ୍ୟାଡ଼ମଣ୍ଟନ ଭଲ ଲାଗେ ମୋତେ ଭଲି ଭଲ ଲାଗେ।
ହଁ ବାକି ଏବେ କଲେଜ ରେ ଆମର ବାସ୍କେଟବଲ ଅଛି ତ ଯିଏ ବି ଯାଇକି ଖେଳୁଛି ଆଉ ଟେବଲ ଟେନିସ୍ ସେଇଠି ସେ ସେଗୁଡ଼ା ବି ଅଛି।
ଆଚ୍ଛା ମ୍ୟାଡ଼ାମ୍।
ଚେସ୍ ବି ଅଛି ସେଇଠି ମାନେ ଆମର ଗୋଟେ ମାନେ ଗୋଟେ ରୁମ ଅଛି ସେଇଠି ସବୁ ମାନେ ଲୁଡୋ ଚେସ୍ ଆଉ ସପସିଡ଼ି ସେଇଠି ଅଛି ସବୁ। ଯେହେତୁ ଆମର ଓମେନ୍ସ କଲେଜ ତ ସେଇଠି ଅଛି ଆଉ ବାସ୍କେଟବଲ ପାଇଁ ବି ଗୋଟେ ବଡ ଗ୍ରାଉଣ୍ଡ ଅଛି ମାନେ ସନ୍ଧ୍ୟା ବେଳେ ଯାଇକି ସମସ୍ତେ ଖେଳନ୍ତି ହଷ୍ଟେଲ ଛୁଆ ଗୋରା। ଆମେ ତ ସନ୍ଧ୍ୟା ଯ ରହିପାରିବୁନି ଆମ ଘରକୁ ପଳେଇ ଆସଛି ହଷ୍ଟେଲ ପିଲାରେ ଏଜୟ କରୁଛନ୍ତି ଆଉ।
ହ ଆଚ୍ଛା ହଉ ମ୍ୟାଡ଼ାମ୍ ଆଉ ସବୁ ଭଲ ଆପଣଙ୍କର? ଏବେ ଯୋଉ ଖରା ଏକ୍ସସ ହଉଛି। ଆପଣଙ୍କର ଦେହ ଖରାପ କିଛି ବି ହେଉନି ମାନେ ଗ୍ୟାସ୍ ଫ୍ୟାସ୍ କିଛି ବି କିଛି ମାନେ ହେଉନି ଆପଣଙ୍କର?
ନା ଗ୍ୟାସ ତ ଭଲ ଅଛି ବାକି ମୋ ଖରା ହଉଛି ଏସି ରେ ରହିଯାଉନି କି ମତେ ଥଣ୍ଡା ହେଇଯାଇଛି।
ମାନେ ଏସିରେ ଚବିଶ ଘଣ୍ଟା ପରା ରହୁଛନ୍ତି ବାହାରୁ ନାହାନ୍ତି ବାହାରକୁ?
ହଁ ମାନେ ରାତିରେ ମୁଁ ତ ପୁରା ଦଶ ଘଣ୍ଟା ରହିଗଲି ମୁଁ ପୁରା ଥଣ୍ଡା ହେଇଗଲା। ଖରା ଦିନେ ଥଣ୍ଡା ହେଲେ ବହୁତ ଚି ଚିଡା ଲାଗେ। ଆପଣ ସେମିତି
ହଁମ୍। ହଁ ମାନେ ମୁଁ ଏସି ରହୁଛୁ ପ୍ରାୟ ତ ରହୁନି ଏବେ ମୁଁ ବାହାରେ ଅଛି ଏ ସ ରୁମରେ ଅଛି କିନ୍ତୁ ଏସିି ବନ୍ଦ କରିଦେଇଚୁ ଭୋଲଟେଜ ପାଉନି। ଦୁଇ ତିନିଟା ଏସି ରୁମ ରେ ମାନେ ସମସ୍ତଙ୍କ ରୁମ ରେ ଲାଗିଯାଉଛି ନା ତ ଭୋଲଟେଜ୍ ପାଉନି ତ। ସେଥିପାଇଁ ଏଇଟା ଗାଠି ଦିଆହେଇଛି ତ ସେଥିପାଇଁ ଆମେ ଏଇଠି ବସିଛୁ। ତାପରେ ମୁଁ ଗାଧେଇକି ଆସିଛି ପ୍ରବଳ ଆଚୁଆଲି ଗରମ ବହୁତ ହେଉଛି ଗାଧୋଇକି ଆସି ମୁଁ ବହୁତ ସମୟ ହେଲା ବସି ପଡ଼ିଲିନି ନା। ତ ଗରମ ବହୁତ ହଉଚି କଣ କରିବା?
ହୁଁ।
ଏସିି ବି ଭୋଲ୍ଟେଜ ପାଉନି ସବୁ ଲଗେଇ ଦେଲେଣି ଆଜିକାଲି ଏସି ଗୋଟେ ଗୋଟେତ ସମସ୍ତିଙ୍କର ଇଏରେ ଭୋଲ୍ଟେଜ୍ ପାଉନି।
ହଁ ମୋର ବି ମାନେ ଆମ ଘର ପାଖରେ ବହୁତ ଚାରି ବଡେ ଏସି ଲାଗିଛି। ଛାତ ଉପରକୁ ପଳେଇଲେ ତମର ଯୋଉ ଏସି ର ବାହାର ଗୋଟେ ଗୋଟେ ଫ୍ୟାନ ନଥାଏ। ଯଉ ଗରମ ପବନ ଆସେ? ତ ସେଇଟା ଚାରିପଟେ ଲାଗିଛି ଏତେ ଗରମ ଲାଗୁଛି ଉପରେ ବି ଯାଇ ହଉନି।
ହୁଁ ହୁଁ।
ହ।
ମ୍ୟାଡ଼ାମ୍ ଆପଣଙ୍କ ଆପାର୍ଟମେଣ୍ଟରେ ରହୁଛନ୍ତି।
ନାଇଁ ନାଇଁ ଆମର ଘର।
ଆଚ୍ଛା।
ହଁ ସେମିତି ତ ନର୍ମାଲ ତିନି ଚାରି ମହଲା ସେମିତିଆ ଟାଇପର ଘରଟା ଆଉ।
ଆସି ରହିଲେଣି ଭୁବନେଶ୍ୱରରେ।
ଭୁବନେଶ୍ଵର ମୁଁ ଛୋଟରୁ ଅଛି ବାକି ଆମ ନିଜ ଘରକୁ ଆସିଲି ପାଞ୍ଚ ବର୍ଷ ପୂର୍ବରୁ।
ଉଁ ହୁଁ। ଭୁବନେଶ୍ୱର ଆପ ଆପଣଙ୍କର ଘର ଭୁବନେଶ୍ୱର ଟୋଟାଲ କଲେ ଆପଣ। ମାନେ ଆପଣଙ୍କ ବାପା କଲେ।
ହଁ। ସେଇଠି ପୁରା ବନେଇଦେଲେ ପଳେଇ ଆସିଲେ ଆଉ। ଆଗରୁ ଆମେ ରେଣ୍ଟରେ ରହୁଥିଲୁ ଆମ ନିଜ ଘର ପଳେଇ ଆସିଲୁ ତ ଆମେ କାହିଁକି ରେଣ୍ଟରେ ରହିବୁ ହେଇଠୁ ପଳେଇ ଆସିଲୁ।
ହୁଁ ଆଜ୍ଞା ମ୍ୟାଡ଼ାମ।
ହୁଁ ଆପଣଙ୍କର?
ହଁ। ସେଇଠି ବି ରେଣ୍ଟ୍ ଆପଣ କେତେ ଦେଉଥିଲେ ମାସକୁ?
ରେଣ୍ଟ ମୁଁ ମାନେ ଦିଟା ରୁମ୍ କୁ ଗୋଟେ କିଚେନ ଆଉ ଗୋଟେ ବାଥରୁମ ଥିଲା ତ ଦଶ ହଜାର ନଉଥିଲେ। ହଁ ବାକି ବହୁତ ନା ଟାଉନ ଜାଗା ନା ଟାଉନ ଜାଗାରେ ବହୁତ ମାନେ ମେନ୍ ମେନ ରୋଡ ଜାଗା ତମେ ଯୋଉ
ଦଶ ହଜାର ଟଙ୍କା ଏଇନା ଆପଣଙ୍କର ଦଶ ହଜାର ବଞ୍ଚିଲାଣି ନା ନାଇଁ ଦଶ ହଜାର ଆପଣ ଏଇନା ମାନେ ଗ୍ଲୋସରୀ ଜିନିଷ ଦଶ ହଜାର ମାସକୁ ଖାଇଦେଲେ ବି କିଛି କାଟିବନି।
ହଁ ମାନେ ଏବେ ତ ଆହୁରି ଥିବ। ଏବେ ତ ଆହୁରି ଥିବ ଆମେ ତ ଟୋନ ମୁଁ କଥା କହୁଛି ଦି ହଜାର ଷୋହଳ ସତର ମସିହାର। ମାନ ସେତେବେଳୁ ଟେନ ଥାଉଜେଣ୍ଡ ବହୁତ ଥେଲା ଏବେ ତ ବହୁତ ଥିବ।
ସେଇବା।
ହୁଁ। ନିଜ ଘର ଯାହା ନିଜ ଘର ମାନେ ଯାହା ବି ହଉ ଟିକେ ମାନେ ଆମର ବିଜନେସ ନା ସବୁବେଳେ ଅପସ ଆଣ୍ଡ ଡାଉନ ଅଛି। ତ ସେ ଟାଇମ ରେ ଟିକେ ଅସୁବିଧା ହଉଛି ଆଉ।
ଓହୋ ଏବେ କିନ୍ତୁ ଆପଣଙ୍କର ଭଲ ଥିବ ଗର ଘର ଫର କରି ରହିଗଲେ ତାପରେ ମେନ୍ କଥା ପଇସା ପତ୍ର ମ୍ୟାନେଜ୍ ହେଇଯାଉଥିବ ହେତେବେଳେ ବହୁତ ମାନେ ବହୁତ ମାନେ ପଡ଼ୁଥିବ ନା ପଇସାଟା ତ ମ୍ୟାଡ଼ାମ୍ ଆପଣ ଆଉ କୁଆଡ଼େ ଯିବାର ପ୍ଲାନିଂ ରଖିଛନ୍ତି କି?
ଆ ଏବେ ତ କୁଆଡେ ପ୍ଲାନିଂ ନାହିଁ
ଆଚ୍ଛା!
ହଁ,
ମୁଁ କହିଲି ଆପଣଙ୍କୁ କଣ ଖାଇବାକୁ ବେସି ଭଲ ଲାଗେ?
ମତେ ମାନେ ମୁଁ ସଣ୍ଡେ ରେ ସବୁବେଳେ ଭାଇ ମୋ ପାଇଁ କରେ ଅଣ୍ଡା ଚାଉମିନ କି ଚିକେନ ଚାଉମିିନ ମତେ ବଢିଆ ଲାଗେ ଆଉ ବାକି ବିରିୟାନୀ ବି ଭଲ ଲାଗେ କିନ୍ତୁ ଏବେ ତ ହବନି। ଯୋଉ ଖରା ହଉଛି, ମମି ମତେ ଦଶ ପ୍ରକାର କଥା ଶୁଣେଇବେ।
କାଲି ତ ଅଛି ମାନେ କାଲି ତ ଅଛି ବୁଧବାର ଅଛି ନା କାଲି ତ ଖାଇ କରି ପାରିବେ ଚାହିଁଲେ ବନେଇ କି।
କାଲି କଣ ଏକାଦଶୀ ଅଛି ନା କଣ?
ଓହୋ।
ହଁ ତ ଆମ ଘରେ ତ ଆମିଷ ହୁଏନି। ହଁ କାଲି ତ ହବନି ବୋଧେ ଶୁକ୍ରବାର ଦିନ ଆମେ ଯାହା ଖାଇବୁ ଆଉ। ଆପଣଙ୍କ କଣ ସ୍ପେଶାଲ୍?
ଆଚ୍ଛା ମ୍ୟାଡ଼ାମ୍ ହଉ ମ୍ୟାଡ଼ାମ ଆପଣଙ୍କ ସାଙ୍ଗରେ କଥା ହେଇକି ବହୁତ ଭଲ ଲାଗିଲା। ଯାହା ଆପଣ ଏତିକି ଟାଇମ୍ ଦେଇକି କଥା ହେଲେ
ଆଜ୍ଞା। ହଁ, ଆପଣଙ୍କ ସହିତ ବି କଥା ହେଇକି ଭଲ ଲାଗିଲା।
ଥ୍ୟାଙ୍କ ୟୁ ମ୍ୟାଡ଼ମ୍, ନମସ୍କାର। ଥ୍ୟାଙ୍କୟୁ ମ୍ୟାଡ଼ମ୍।